ହ
ହଁ କହ କଣ କରୁଥିଲୁ?
ବଇଚି।
ଓହୋ। ଉପର ଘରେ ଶୋଇଚୁ ନା କଣ।
ନାଇଁ ଚଳେ।
ହୁଁ ହୁଁ ଆଉ କଣ ଖାଇଥିଲୁ?
ମୁଁ ରୁଟି ମିଳିମିକର ଦୋସା।
ହୁଁ ହୁଁ ମାମା।
ମୋ ବୋଉ ଏଇଟା ଶୋଇଚି।
ରୋଷେଇ ସଇଲାଣି?
ହୁଁ ମୁଁ ଖାଇସାଇଲିଣି।
ଖାଇକି ଆଇନେ ଶୋଇବାକୁ ଯିବୁ।
ହଁ।
ଝିଅ?
ସିଏ ଘେରା ଘେ
ହୁଁ ହୁଁ।
ପୁରୀ ବେଲିଆକୁ ଯାଇଛି।
କୋଉଠି ଲୋ?
ଏଇ ସନ୍ଧ୍ୟା ବାର ପଗା ଝିଅ କଣ କଣ ବୋଉ? ହାଲୋ।
ଆଁ
କିରି ଏଇ ଯୋଉ ଖଣ୍ଡି ଅପା ଝିଅଙ୍କର କ୍ଷୀରି ଚଟା କ୍ଷୀରି ଚଟା।
ଓହୋ।
ପୁରୀ ବେଲିଅ।
ହୁଁ ହୁଁ। ଆଉ କଣ କହ?
କଣ କରୁଚୁ କି?
ମୋର ଏନିଆ ମେସିନ ସଇଲା ଚଲେଇବା ବସିିଚି।
ସଇଲା?
ହଁ ଆଉ କେତେବେଳୁ ବସିମି ପାଞ୍ଚଟାରେ ଆ ସାଢ଼େ ପାଞ୍ଚଟାରୁୁ ବସିଚି ଆଠଟା ଯାଙ୍କେ ସାଢ଼େ ସାତଟା ହେଲା। ଏତେ ସାଙ୍ଗ ଅଛନ୍ତି।
ଆ ମୋଟା ହେଇଜିଲୁ ଗଲୁଣି ସେଇଥିପାଇଁ ଆଉ।
ସେଇଥିପାଇଁ ପା ପେଟ ବାହାରି ଗଲାଣି।
ହଁ ପା। ଆ ଚାଲିବାକୁ ଯା ତାହାଲେ।
ନାଆଁମ ଚାଲିବାକୁ କିଏ ଯିବ ରାତି ଚାରିଟାରୁ ଉଠି ହବନି।
ଆଉ ତୁ ମୋଟା ହେଇଗଲୁଣି।
ରାତି ଚାରିଟାରୁ ଉଠି ପାରିବିନି ଭାରି କଷ୍ଟ ଉଠିବାଟା।
ହୁଁ ଉଠିବାଟା ଭାରି କଷ୍ଟ।
ଆଉ।
ଅଁ ଲାକ୍ଟୋଜିନି ଲାକ୍ଟୋଜିନି ଖାଉନି କି ଆଉ?
ନା ଆଉ ବୋଉ ଦୋଉ
ପଇସା ନାଇଁ?
ହଁ।
ହଁ ଭାଇ କି କହ ଦେବେ।
ସିଏ ମତେ ତଡ଼ି ଆଣିବ ତା ନାଆଁ ଧଇଲେ।
ହେହେ ହେହେ ଦିଅନ୍ତେ ତ କହିଥାନ୍ତେ।
ସେ କମ ଦେଲା ବେଲା ଛୁଆଟା କି।
ଆ ମୁଁ ଫୋନ କରିକି କହିବି।
ହୁଁହୁଁହୁଁ, ସେ କମ ଦେଲା ଛୁଆଟା ନୁହଁ ଯେ ଦେବେ।
ଉଁ ଲାକ୍ଟୋଜିନ ଖାଉନ ସେ ମୋଟା ଟିକେ ହବ।
ହୁଁ ଝଡି ଗଲାଣି।
ଝଡି ଗଲାଣି ମେସିନ୍ ଚଲେଇ ଚଲେଇ।
ହୁଁ। ଆଉ
କଣ ଖାଇଛୁ?
ମୁଁ ଖାଇଛି ବରା, ଆଳୁଚପ, ପୋଡପିଠା।
ଆଉ ପଠେଇଲୁନୁ?
ଏ ହ୍ଵାଟ୍ସଆପରେ ପଠଉଥିଲି ଯେ ଗଲାନି କି କଣ କୁଆଡେ ଲାଖିଗଲା।
ତମ ଡାଟା ସରିଯାଇଥିବ।
ହୁଁ-ଉଁ-ଉଁ ସେଇଆ ହେଇଥିବ କାଇଁ ଗଲାନି ତ।
ହଁ-ହଁ।
ତମର ସମସ୍ତେ ଖାଇ ଖୁଆକି ଶୋଇଲଣି।
ହୁଁ।
ଏତେ ବେଳୁ କଣ ଖାଇଦଉଚ ଭୋକ କରୁନି ରାତିରେ?
ନା, ଏକାଥରେ ତ ଶୋଇଥିବୁ ଯେ ରାତି ପାହିବ ଆଉ।
ଆଜି କୁଆଡ଼େ କାମକୁ ଯାଇନୁ ବୋଧେ।
ନା, ଆଜି ଘରେ ବଇଚି।
ହୁଁହୁଁ, ସବୁଦିନ କଣ ଯିବୁ, ନା?
ନା ସେରା କଣ କରିବୁ, ଯାଇକି।
ହୁଁ।
ଆଜି ମେସିନ୍ ବାଗା ହଉଥିଲା।
ମେସିିନ ବାଗେଇଲ?
ହୁଁ।
ହୁଁ ହୁଁ।
ଏଇ ଦିଇଟା ମେସିନ ବାଗାହେଲା।
ଆଉ କଣ କହ।
କଣ ମାଇକି ଫାଇକି ବାଜୁଛି?
ମାଇକି ଏଠି ହଉଛି ଯୋଉ କଣ କହିଲୁ ଜଣଙ୍କର ଜନ୍ମଦିନ।
ଓହୋଃ।
ତୁ କୋଉଠି କି ଛାତ ଉପରେ?
ନାଇଁ ମୁଁ ଘରେ ଅଛି।
ଏତେ ସୋର୍ ଶୁଭୁଛି।
ମୁଁ ଘରେ ଥିଲି ବୋଉ ଫୋନଟା ବାଜିଲା ଯେ ଆସିଲି ବାହାରକୁ ସେଇଥିପାଇଁ ଜୋରରେ ଶୁଭୁଛି।
ହଁ ହଁ। ତୋ ବୋଉକୁ ଦବା ପାଇଁ ନା କଣ?
ମୁଁ କିଏ ଫୋନ କରିଥିଲା କି ତା ଟାଇମ୍ ତ ଏଇଟା। ତା ଟାଇମ ତ ଏଇଟା।
ହୁଁ
ହଁ ହଁ।
ହ ଆଉ ତତେ ଆଉ ଦେଇ ହେରିକା କିଏ ଫୋନ କରିନାହାଁନ୍ତି?
ଆଁ।
ଫୋନ କରିନାହାନ୍ତି?
କିଏ?
କଣ କଇ
ହ୍ୟାଲୋ। ଅଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।